ହ୍ୟାଲୋ। ହ୍ୟାଲୋ।
ତାର ହଁ ଅନ ହଁ ହଁ ସୁବିଲା ସୁବିଲା ହଁ।
କାଇଂହିଁ ସେତେବେଳେ କିଛି ଶୁଭୁନଥିଲା।
ହଁ ସେ କଟି ଗଲା ନା ଦେଖିଲା ବ ଯା ପିଲା ଆଉ ଆଉ ସେଟା ଥିଲା।
ଫାଷ୍ଟା ଟା ଶୁଭିଲାନି ମୁଁ ଫା ନା ଖାଇନୁ ଏ ରୁପାଲି ଖାଇସାରିଲାଣି ଗଲାଣି ସେ ବାପି ଖାଇବ ବୋଲି। ଆଦରେ ଲାଇନ୍ ଟା ପଳେଇଲା।
କଣ? ଆଇଁଷ ମାଇନଷ ନା ଆଜି କଣ ସ ସାଦା?
ଅଣ୍ଡା।
ଅଣ୍ଡା କି ବାପିଆ କଣ ଆଣିଥିଲା କଣ, କି ବାପିଆ କଣ ଚିକେନ ନା କଣ ଆଣିଥିଲେ।
କାଇଁ।
ଆଣି ନାଇଁ। ହ, କେତେବେଳେ ଆଇିଲ ସେଆଡୁ ଗେଲଉକୁ ଧରିକି କି?
ହଁ ଏଡା ବା ସେ ଏଗାରଟା ଆ ସାଢେ ଏଗାରଟା ଆ ହେଇଗଲା।
ହଁ! ସାଙ୍ଗେ ସାଙ୍ଗେ ଗଲା ଆଇଲା ଆଉ।
ସା୍ଙ୍ଗେ ସା୍ଙ୍ଗ ଗଲେ ତାର ତା ଆ ଆଣା ତା ଦାଦା କିଏ ଚିକେନ ଯାଇକି ଆଣିଲେ। ଆଉ ରୋଷେଇ ଖାଇଛି କି ନାଇଁ ମୁଁ ଜାଣିନି ତା ମା ତ କହୁଥିଲଥିଲା ତାର ସେ ଆଣିକି ରୋଷେଇ କରି ତାର ର ଖାଇଛି ଇ ଆଇଲା ଆଉ। ଆସିକି ତାପରେ ଶୋଇଲା ଆଉ। ତାପରେ ଯାଇଥିଲା ବା ଆ ଆ ଏଠିକି ରଗଡି ଯାଇଥିଲା।
ହଁ ହଁ
ହ୍ୟାଲୋ।
ହଁ! ଆଉ ବାପା ଆ ଖାଇସାରି ଲେ ନି ନା ଆ?
ନା ଆ ଖାଇନାହାନ୍ତି ଖାଇବେ। ଏ ଯାଇଛି ଗାଡିଟା ଦେଇକି ଆସି ନା କଣ ସେଇଠି?
କଉଠି ଦେଇଛି, ଦୀପି କତିରେ!
ହଁ, ସେଇଠି ଦେଇଛନି, ଦେଇଛନି ନ ସେଇ ଯଉ ହୁଁତୁ ଯାଇଥିଲା ଧାନ ପାଇଁ-ଇଁ ସନ୍ଧ୍ୟାବେଳେ
ହଁଁ, ବିହନ ପାଇଁ, ହଁ
ହଁ, ସେଇଠୁ ଆଣିଲା ସେଇ ତାଙ୍କ ପାଖରୁ ଆଣିକି ସେଇ ଗାଡି ଟାକୁ ଆ ଜଣକୁ ନେଇକି ଯାଇଥିଲା। ସେ ଏଇ ଯୋଉ ଦଉଡିଟେ ନଗେଇ ଦେଇକି। ଟାଣି ଟାଣିିକା ନେଇକି ଦେଇକି ଆସସି ନା କଣ? ଧର ସଜାଡିକି ହଁ, ସିଏ ଆଉ ଗୋଟେ ଛୁଆଟେ ଦି ଅଣ।
ଓହୋ! ହଁ ଦେଇଦଉ ଟେ ସାଢ, ଆଉ ର ରଜା ଟା ଆଇଲାଣି ଆଉ।
ହଁ। ଏନା କଣ ନା ଟିକେ ଯୋଉଠି ଏଇଠି ତ ଟିକେ ପାଖାପାଖି ଯୋଉ ଟିକେ କାମ ଚଳିବ ନା, ଏଇଠି ଯୋଉ ଉଁ କାହାକୁ ମାଗିବୁ କହୁନୁ, ଆକୁ ମାଗ ଅଲଥି ଟିକେ କନେବି ତୁକାହାକୁ ମାଗିବୁ ଇଏ କରିକି
ଆଉ, ଦରକାରବା ରାଡ଼ୁଆ ଆଜିକାଲି ଦରକାରେ। ମୋର ସେଯଉ ଇଏଟା ଆସିବାଟା କଁ କରିବୁ କଁନି।
କୋଉଟା କୁହନି?
ଏଇ ଯୋଉ ଆପସ୍ ରେ ଏଇ ଯୋଉ ଫୋନଟା କଲା ବେଳକୁ, ସେଗୋଟେ ଆସୁନିନା ମାନେ ଉଁ, ସେଇ ରହିବା ଡେଡ୍ ଦିସ୍ ଟାଇମି ଅଲୁଏଜ୍, ଗୋଟେ ଆସୁନିନା
କାଇଁ, ହେରା ମୁଁ କାଇଁ ଦେଖିନି?
ହଁ, ନା ମୋର ଆସୁଚି ମୋର ଆସୁଚି ମାନେ ମାନେ ତୁଇଏ ରହିବୁ, ନହେଲେ ସବୁବେଳେ-ଏ ମାନେ ସେଇ ଇଏ ଆପ୍ସଟା ଇଏ ରହିବ ଆଉ ଗୋଟେ
ଓହୋ କଁଗୋଟେ ଆସୁଥିବ ଏଟା ଦେଖିନେ ଜାଣିବ ବୋଧେ ଆଉ ଏ
କଣ ଗୋଟେ ଆସିଚି ଆଉ ଦେଇ ଜାଣିଚି କଣ
ଆ ଏବେ ଧାନ ଆଜି ଫୁଣି ପକା ହେଲା ତଳି ପକା ହେଲା ନା ଖରାରେ ଯୋଉ ସ ହଁ। ଏଇ ଖରା ସକାଳେ ଏଇ ଚାଷ ଆଉଥରେ କରାହଇଥିଲା କରିସାରିଲା ପରେ ଆଣିଲା ଯୋଉ ତ ସଞ୍ଜାବେଳେ ଆମେ ପୋଖରୀ ଆଡ଼େ ଥିନୁ ନେଇକି ଗଲା ଦିଟା ବେଗ୍ ନେଇକି ଗଲା ମୁଁ ପୁଣି ହେଟୁ ଗୋଟେ ଧୋଇଲି ଧରିକି ନେଇକି ଗଲି ସେଠି ସେ ଯୋଉ ସେ ବଡ଼ ବଡ଼ ମାଟିଅରା ସବୁ ଥିଲା ଏରାକୁ ପୁଣି ହାତରେ ଏମିତି ଏକାଠି କରିକି ତାକୁ ହଁ ହିଡ଼ରେ ନେଇକି ପକେଇନି ତାକୁ ସମାନ ଇଏ କରି ଆଉ ତାପରେ ବା ବାପାବି ଯାଇଥିଲେ ସିଏ ତାଙ୍କର କିଛି କରିପାରିଲେନି ବସିଲେ ଆଉ ସେଏ ତାର ଧାନ ବୁଣିଲା ସାଇଜି ସୁଜାକରିକି ତାପରେ ଯାଇକି ଆଇନୁ ତାକୁ କହିଚି ମୁ କଇଁନି ସକାଳୁ ଯାଇକି ଏଇଟା ଯୋଉ ଡାଳନାଳ ଟାଣିନି ପୁଣି ପାରା ଖାଇଦେବେ ସବୁ।
ହଁ ପାରା ଖାଇଦେବେ ଝାଟିଉପରେ ଯାହାହେନ ପକେଇବ।
ହଁ ଏଯୋଉ ଡାଳ ପକେଇବୁକି ଏଇ ଧରିକି ଡାଳ ବଡ଼ ଡାଳ ଧରିିକି ଘୋଷାରି ଦିଅନ୍ତି।
ହଁ ସେ ଘୋଷରେ ମୁଁ କଇଁନି ଝାଡ଼ା ଗଲାବେଳେ ନହେନେ ଡାକିବୁ ଆଉ ସକାଳେ ମୁଜିମିନହେନେ ଦି ଜଣ ମିଶିକି ନହେନେ ଟାଣିକି ଇଏକରିଦେଇକି ଆସେ ଗୋଟେ କିଆରି ପଡିଚି। ଆଉ ଗୋଟେ କିଆରି ଅଛି ପଡ଼ିବ ଆଉ ମୁଁ କହିନି ନା ଦେଖିଆ ଏଇ ଘର ଧାନ ପକେଇଦେଲେକି ହବ ପୁରା ଗୋଟା ବସ୍ତା ଧର ଆସିକି ହଜାର ହଜାର ହେଲା ବେଳକୁ ଦିଟା ଆଣିଥିଲା ଦି ହଜାରେ
ଦଶ ହଜାରେ ବାରଶହ
ହଁ ଏ ଆଣିଥିଲା ଏଯୋଉ ହଜାରେ ଚଉଷଠି।
ହୁଁ ଆଇ ଯୋଉ ଘର ଧାନଅରା ଭଲ ଅଛିନା ହେରା ହବନା ଗଛ?
ହବଯେ ମୁଁ କହୁଚି ସେଇରା ପକେଇଦବା ଆଗଥର ତିନି ହଜାରେ ପରେ ଆଣିଥିଲେ ଯୋଉ ଧାନଉରା ଖାଲି କଣ ବିହନ ରଖିଲନା କଁ କଲ ମତେ କୁହନ କିଛିତ ନାଇଁ ଆଉ ଏରା ସିରା ଅଛିଯେ ସେଗୁଆ ପା ମିଶି ଶାର ମାନେ ମିଶାହେରା ହେନେ ତମେ କଁ କରୁଚକି ହେରା ଧାନଅରାକୁ ତମେତ ସେଇ ବିକିବ ତମର ମିଶା ହଉକି
ହୁଁ ହୁଁ ହେରା ସେରା ହଉ ଏଥର ଅଳ୍ପିଆ କରିବ ଏଥର ବର୍ଷା ବର୍ଷା ଗାଣ୍ଡି ମୁଣ୍ଡ ନାହିଁ
ହଁ ଏଇଟା କାହିଁକି ସମୁଦାୟ ସେଇ ତିନି ମଣେ ନା ତିନି ମାଣେ ନା କେତେ କହୁନଥିଲେ ନା
ଆ ସେଇଆ କହୁଥିଲେ ପା ଯ ତାର କଣ ହେଲା ଯାଣିଛନା ସେଇ ଡ୍ରେସ ଟା
ଏ
ତାକୁ ମୁଁ କହିଥିଲି ସେ ଧର ଗୋଟେ ଡ୍ରେସ ଟା ଅର୍ଡର କରିଥିଲା। ଆଉ ମୁଁ ମୁଁ ଗୋଟେ ଛୋଟରେ କରିଦେଇଥିଲି।
ହଁ।
ସିଏ କଣ କରିଛି ନା ତା ଫୋନ ନେବ ନା ଏତେ ପାଗଳ ସିଏ କହିବାର ନାହିଁ। ତାର ଫୋନ ଟାରେ ସେ ଯୋଉ ମେସୋ ଯୋଉଟା ଲଗ ଇନ କରିଛି।
ହଁ।
ସେଟା କୋଉ ଆଗରୁ ଗୋଟେ ତାର ନଥିଲା ନା ଜି ନମ୍ବର ଗୋଟେ ସିକ୍ସ ଥ୍ରୀ କଣ ଗୋଟେ ନମ୍ବର ନଥିଲା ନା
ହଁ ହଁ ସେଟା ଆସଛି
ଯିଓ ଫୋନ୍ ହଁ ହଁ ସେଇଟା। ସେଇ ନମ୍ବର ଟା ସେଥିରେ ଆଡ ହେଇକି ହେଇକି ରହୁଛି। ଏବେ ଯଦି କିଛି ତୋର ଆକାଉଣ୍ଟ ସେଥିରେ ଆଡ କରିବୁ। ସେଠାରେ ଓଟିପି ଆସିବ ବିନା ଓଟିପି ରେ କିଛି ହବ ନାହି ଆଉ ସେ ଓଟି ପି ପୁଣି ସେଇ ଫୋନ ଟାକୁ। ସେଇ ଫୋନ ଟାକୁ ଯିବ ଆଉ ଫୋନ ଅଛି ନା ଆଉ କିଛି ଅଛି କିଛି ନାହିଁ ସେ ଏକ୍ସଚେଞ୍ଜ ହବନି କି ରିଟର୍ଣ ହବନି କି କିଛି ହବନି। ମେଷ ପେ ଲେଟରକୁ ଆଇଲେ ବି ସେଠି ବି ଓଟୋପି ଦରକାର। କିଛି ଗୋଟେ କରିପାରିବନି ମୁଁ ସେୟଆ କହିଲି। ଚୋବିକି ଆଉ ମୁଁ ଏଟା ରିଟର୍ଣ କରିଦବି ତୁ ସେଇଟାକୁ ରଖ। ଆଉ ତାକୁ କହନି ଯେତେବେଳେ ଅର୍ଡର କରିବୁ ତୋ ଫୋନରୁ କରିବୁନି। ଆଉ ପଠେଇକି ମତେ କହିବୁ ମୁଁ ନହେଲେ ଅର୍ଡର କରିବି। ଖାଲିଟାରେ ହଇରାଣ ହବା କଥା ତ ଇ କରି।
ସେଇଟା ତାକୁ ହବନାଇଁ ଯଉଟା ଆଣିଥିଲ ସେଟା ହବନାଇଁ ତାକୁ ନା କଣ।
ମୁଁ ମୁଁ ଯୋଉଟା ଆଣିଥିଲି ଛୋଟଟେ।
ହଁ
ସେଟା ନେଇଥିଲା ଦେଢଶହ ଟଙ୍କା ଆଉ। ସିଏ ଯେଉଁଟା ଅର୍ଡ଼ର କରିଥିଲା ସେଇଟା ହେଲା ତିନିଶହ ଟଙ୍କା।
ହଁ ତୋ ଇଏଟା ମାନେ ତା ଇଏରେ ରିଟର୍ଣ କରିଦେଇଥାନ୍ତୁ।
ହଁ
ଓ ହୋ।
ଆଉ ଦେଖିଲା ବେଳକୁ ତାର ଟୋଟାଲି ବନ୍ଦ ମତେ କହୁଛି ମୁଁ କହୁଥିଲି। ମୁଁ କହୁଥିଲିନି ମାନେ ଧର ରିଟର୍ଣ ମୋ କତିରୁ ଧର ଯାଉଛି ଧର ଟିକେ ଅଧିକା ହେଇଗଲେ। ପୁଣି କାଳେ କଣ ପ୍ରୋବ୍ଲେମ ହବ ବୋଲି ଆଉ ମୁଁ କହଲି ତୁ ସେଇଠି କରିଦେବୁ ବୋଲି। ଆଉ ସେତିକି ହେଲାନି। ସେତିକି କରିପାରିଲନି ମୁଁ କହିଲି ସେଟାକୁ ରହକ ଆଉ ଅର୍ଡ଼ର ତୁ ଫୋନ୍ରରେ କରିବୁନି ସେ। ଏ ସେ ସିଇମି ତ ଇଏ ସବୁ ରଖିଥା ତ ଫୋନ୍ ରେ ଅର୍ଡ କରିବା କିଛି ଦରକାର ନାହିଁ। କିଛି ଗୋଟେ ଇଏଲା। ପୁଣି ଯଦି ଯୋଉ ଅଳତି ବ୍ୟାଙ୍କ ଆକାଉଣ୍ଟ ଟା ଯଦି ଆଡ କରିବୁ ସେଟା। ପୁଣି ଏ ଅଛି ତା ପାଖରେ। ପଇସା କଲା ଇଏ ହେଲା ସିଏ ଖର୍ଚ୍ଚ କରିଦବ। ମାନେ କିଛି ଗୋଟେ ଠିକ ଠାକ ନାହିଁ ହୁଁ। ଏଉ ପାଗଳ ସବୁ ହୁଁ। ଆଉ ଖାଲିଟାରେ କଣ ମୁଁ ଏମିତି ଖାଲିଟାରେ ଏତେ ପରିଶ୍ରମ କରିବା ମୁଁ ଜାଣିଥାଥିଲ ମୁଁ କନି। ତ ଆଗରୁ କହିଲୁନି ତୋର ଏ ଏତେ ପ୍ରୋବ୍ଲେମ୍ ଅଛି। ତୁ ମତେ ଆଗରୁ କହିଲୁନୁ ମୁଁ ତୋତେ କହିନଥାନ୍ତି ମୁଁ ମୋର ଯାହା କରିବା କଥା କରିଥାନ୍ତି।
ସେ ଆଉ ଜାଣିନି ଧ୍ୟାନ ଦେଇନାଇ ଗାଈ ଆଉ।
ତ ହଁ କହୁଛି ମୁଁ କହୁନ କନ୍। କନମୁଲି ତୋର କୋଉ ନମ୍ବର ଟା ଆଡ୍ ଅଛି ତୁ ସେଟା କହିବୁନି ନାଁ। ସେ ସେୟା କହୁଚି ଏଟା ଦେଲେ ବି ସେଇ ନମ୍ବର ଟା ସୋ କରୁଚି ମୁଁ କହିଲି ସୋ କନେ ତୋ ଫଲେ ଆଉ କିଛି କରିବୁନି ଅର୍ଡର।
ହଁ ଏଇଟା ଆମର କଣ ଆସି ବନି ମାଇକ୍ରୋ ଫୋନ୍ ଇଏଟା ଆସଛି ମାଇକ୍ରୋ ଫୋନ୍ ଟା ମାନେ ରହିବ ଏଠି ମାଇକ୍ରୋ ଫୋନ୍ ଲେଖୁଛି।
ଇମ୍ପୁରୁବୁ।
ନାଁ ନାଁ ମାଇକ୍ରୋଫୋନ୍।
ହଁ ଯେ କଣ କହିଲ ଇମ୍ପୁରୁବୁ ମାଇକ୍ରୋ ଫୋନ୍ ନାଁ କଣ?
ନାଁ ନାଁ ଏଇ ଯୋଉ ପ୍ରହିବାଟେଟେ ବଲ୍ ଦେଖେନି ନାଁ
ହଁ।
ପ୍ରତିବନ୍ଧ ଗୋଟେ ଲେଖେ ନି ନାଁ।
ହୁଁ ହୁଁ।
ହଁ ସେଇଟା ଲେଖୁଚି ମାନେ ସେଇଟା ଲେଖୁଚି କଣ। ଦିଶଟା ଟାଇମି ଅଲୁଏଜ୍ ଆଉ ଗୋଟେ କ୍ୟାନସେଲ୍ ତିନିଟା ଲାଗୁଛି। ସେଟା କୋଉଟା ଗୋଟେ ମାରିବାକୁ ପଡିବ।
ହଁ ହଁ ଏଟା ତ କ୍ୟାନସେଲ୍ ମାରିଦେଇଥାଉନୁ ତାପରେ ଯଦି ପଛରେ ଯଦି ଆସିବ ଇଏ ହେଇକି।
ହୁଁ ହୁଁ ଏଟା ପ୍ରାୟେ ସେଇ ଯୋଉ ମାଇକ୍ରୋଫୋନ୍ ଟା ମୁଁ ଦେଇଚି ବେଳେ ବେଳେ ଯାହା ଶୁଭୁନି ମୁଁ କହୁଛି। ସେଇଟା କେତେଳେ ମାଇକ୍ରୋ ଫୋନ୍ ଟା ଆଡ୍ ହେଇଯାଉଛି।
ତମେ ସେଇଟା ଲଗଉଚ କି ତମେ ସେଇଟା ତମେ ଚେକ୍ କରିବ ଯୋଉ ଶୁଭୁ ନେହି କହୁଚ ସେଇଟା ଅ ଅଟୋମେଟିକ୍ ହେଟା ଅନ୍ ହେଇଯାଇଥିବ ତମକୁ ଆଉ ଶୁଭିବନି। ଏଇଟା ଆଗରୁ ବି ମୋର ବି ଏମିତି ହେଇଥିଲା ହଁ ତୁମେ ଭାବୁଥିବ ତମେ କେମତି ୟୁଜ୍ କରିନଥିବ। କିନ୍ତୁ ହେଟା ଚିହ୍ନଟା ପଳେଇ ଆସିବ ତମେ ୟୁଜ୍ କରିଚ ବୋଲି ଆଉ କିଛି ଶୁଭିବନି। ହେରା ଯାଇକି ପୁଣି ଇୟରଫୋନ୍ ଦେଲେ ଯାଇକି ଶୁଭିବ।
ହଁ ସେଇଟା ତ ହେଇଥିଲା ନାଁ।
ହଁ ସେଇଟା ହଉଚି ନାଁ କଣ ସେଇଥିପାଇଁ ଦେଖୁନ ଅଧିକାଂଶ ଟାଇମ୍ ଶୁଭୁନି ତାପରେ କେତେ ସମୟ ପରେ ଶୁଭୁଚି।
ହଁ ହଁ ସେଇଟା ହେଉଚିପା ୟା ପରେ ପୁଣି ଦେଇ ଆ ପରେ ଦେଇ ଇଏ କରିବ।
ହୁଁ। ଆଜି ଆଉ ମୁଁ ଶୋଇମିନି ତାହେଲେ ଆଉ।
ଆ କେତେଟା ହେଇଚିକି ଟାଇମି ଏଇବା ସାଢେ ନଅଟା ହବ ନାଁ କଣ।
ହଁ ସାଢେ ନଟା ହୁଏ ସିଏ ତାର ଖାଉଚି ବାପା ଖାଉଚନ୍ତି। ଆଉ ଖାଇସାଇନେ ମୁଁ ମୋର ଏଇ ଯିମି ଖାଇମି ଖାଇକି ବାସନ ମାଜିବି। ମାଜିକି ସେଇଥିରୁ ପଚାଶ ଟା ଖଣ୍ଟେ କରିବି।
ହଁ ହଁ ଆଉ ବାସନ ଫାସନ ମାଜିକି ଶୋଇଲାବେଳକୁ ତୋର ବାଟା ହବ ଆଉ କଣ।
ଡେଲି ବା ସାଢେ ଏଗାରଟା ହଉଚି।
ଆ ସେଇକଥା ପା କହୁଚି ଇଏ କାମ ସରୁ ସରୁ ସାଢେ ଦଶଟା ଏଗାରଟା ହଉଚି। ଆଉ ଅଧଘଣ୍ଟେ
ହଁ ସେ ଶୋଇଲା ବେଳକୁ ବା ବାରଟା ହେଇଯାଉଛି ଧର ସାଢେ ଏଗାରଟାର୍ଯ୍ୟନ୍ତ ହେଇଯାଉ ଆଉ ଶୋଇଲା ବେଳକୁ ବାରଟା ହେଇଯାଉଛି ଆଉ ଉଠିଲା ବେଳକୁ ପୁଣି ଛଅଟା ବେଳେ ଉଠିଲା ବେଳକୁ ମାନେ ଭଲ ଲଗୁନିବା ଖାଲି କଉ ନିଦ ଟା ଯେମିତି ହେଇନିଁ ସେମିତିଆ ଲାଗୁଛି।
ଏଇଟା ଭୋରୁ ଭୋରୁ ତାପରେ ଖରାଦିନଟା ବା ନିଦ ଟିକେ କମ ହବ।
ହଁ। ତାପରେ ସବୁଧର ଉଠିପଇଲା ବେଳକୁ ଏଇଟା ପାଟି ଦିନଟା ସେଥିପାଇଁ ଅଟୋମେଟିକ ନିଦଟା ଶୀଘ୍ର ଭାଙ୍ଗିିବସ
ହେଲା ତାପରେ ଶୀତ ଦିନ କଣ ଏଟା ଗୋଟେ ନିଦରେ ଯିବ ଏ ଖରା ଦିନ ତିନି କାଟିଆ ଭାଙ୍ଗିବ।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
ଆଁ ପୂଜା ବେଟା ଖାଇବନା।
ହୁଁ ଆଉ ହଉ ତାହେଲେ ରଖୁଛି ତମେ ଯ
ହଉ ହଉ।
ହଉ ମୁଁ କାଟିବି।